ହଁ ମତେ ନମସ୍କାର।
ହଁ ନମସ୍କାର କଣ କରୁଥିଲେ?
ତା ଶୋଇୋଇଛି ଥଣ୍ଡା ପ୍ରବଳ ଲାଗୁଛି।
ଓହୋ ଆମେ ବି ଯାଉଥିଲୁ ଶୋଇବାକୁ ଆଉ କଣ କିନିଷ ଗୁଡିଆଥର ହେଇଗଲାଣିଟ ଆଉ
ହଁ ଲେଟ ହେଲାଣି ଲେଟ ତ ହବ କାମ ସାରୁ ସାରୁ ଆମେ ସ୍ତ୍ରୀ ଲୋକ ପିଲା। ସମସ୍ତେ ଖାଇ ପିଇବା ଆସନ୍ତି ତାକୁ ମଜା ହବ
ଆମର ସବୁଦିନ ସବୁଦିନ ସେମ ଟାଇମ। ତ କଣ କରିବି। କେବଳ ସି ସିଫ୍ଟ ରେ ଯୋଉ ପଳାନ୍ତି ଡୁଟି ସେମାନେ ନଅଟା ସାଢ଼େ ନଅଟା ବାହାରିକି ପଳେଇବେ।
ଆଚ୍ଛା।
ସେଇ ସେଇ ସି ଟା ଯେିତି ଖାଇଦକି ପଳେଇଲେ ଆମେ ଖାଇ ଦେଇେଇକି ସୁ ସୁନାା ମ ସେଇ ସିଟା ମୋର ଟିକେ ଜଲଦି ହେଇଯାଏ।
ହୁଁ।
ନହେଲେ କୋଉ ସିଟରେ ଜଲଦି ନାହିଁ ବେଶୀ ହଇରାଣ ବହୁତ ଲୋକ ହେଲା ଜଣେ ଜଣେ ଖାଇବା ମାଜିବା। ନା ଧୋଇବା ସବୁ କରି ସବୁ ସାରିକି ଆଇଲା ବେଳକୁ ରୁ କୁ ବାରଟା ପୁଣି ଉଠିବା ଜଲ୍ଦି ଏମିତି ଆଉ
ହୁଁ।
ଆଉ କଣ କରିବା? ଆ ମା କୁଆଡେ ଯାଇଥିଲେ ବୁଲିବା ପାଇଁ ରଜରେ ନାନା କୁଆଡେ ଯାଇନାହାନ୍ତି?
ହଁ ଯାଇଥିଲ ତମ ଅନନନ୍ଦ ଘରକୁ ବୁଲିବା ପାଇଁ।
ନା। ଆଉ କେବେ ପୁରୀ ଯାଇଛନ୍ତି ନା ନାାଇଁ ୟା ଭିତରେ।
ହୁଁ।
ପୁରୀ କେବେ ଯାଇଛନ୍ତି ଏ ଭିତରେ ଜଗନ୍ନାଥ ଦର୍ଶନ କରିବା ପାଇଁ। ନୂଆ ବାହାର ହେଲେ ଟିକେ ଯିବା କଥା। ଜଗନ୍ନାଥଙ୍କ ଦର୍ଶନ କରି। ଭଲ ଲାଗେ ପୁରୀ ଗଲେ ପୁରୀ ଗଲେ ଜଗନ୍ନାଥ ଦର୍ଶନ କ ଭଲ ଲାଗେ।
ହଁ ଭଲ ଲାଗେ।
ହଁ ଆଉ ଏବେ ଯାଇ ଯେ ବହୁତ ଭିଡ ହଉଛି ଛୁଆଙ୍କୁ ନେଇକି ଯ ବହୁତ କଷ୍ଟ ହେଇଯାଉଛି। ଆଉ ଏତେ ଦୂରରୁ ଯିବା ଟିକେ ଦର୍ଶନ କଲେ ଭାରି କଷ୍ଟ ହଉଛି ଛୁଆ ବି ଟିକେ ହେଇଛି।
ଥିଲୁ ଡିସେମ୍ବର ମାସରେ ଆମେ ଯାଇଥିଲୁ। ହେଲା ଏତେ ଭିଡ ଥିଲା ନା ପୁରା ଠେଲି ପଲି ମହ ମାନେ ମୁଁ ମୋ ହଜବେଣ୍ଡ ଆଉ ମୋ ନଣନ୍ଦ ମାନେ ମୋ ଭଣଜା ସବୁ ମି ସେ ହେଇ ଯାଇଥିଲା ଆଉ ତାପରେ ମୋ ନଣନ୍ଦଙ୍କ ନଣନ୍ଦ ଆଉ ମନନନ୍ଦଙ୍କ ଶ୍ୱଶୁର ତାଙ୍କ ପିଲାମାନେ ସବୁ ମିଶେଇକି ଯାଇଥିଲୁ। ହେଲା ଆ ତାପରେ ଯୋଠୁ ମାନେ ସେ ଅଲଗା ପାଠ ହେଇଗଲେ ମୁଁ ମୋ ହଜବେଣ୍ଡ ନଣନ୍ଦ ଆଉ ମୋ ବଣଜା। ଆମେ ଚାରି ଜଣ ଗୋଟେ ପାଠ ହେଇଗଲୁ ମାନେ ଚାଲିଛୁ ମୋ ହଜବେଣ୍ଡ। ଯାଉଛନ୍ତି ତା ସିଏ ମୋ ହାତକୁ ମାଡି ବସି ଧରିଛନ୍ତି ମୁଁ ମୋ ପୁଅ ହାତକୁ ଧରିଛି। କଲେ ମୋ ଭଣଜା ହାତକୁ ମୋ ଭଣଜା ହାତ ମାମା ତୁ ଧର ମାନେ ଏମିତି କରିକି ଠେଲି ଠେଲି ଯାଉଛୁଣ ଅଣନ୍ଦ କହୁଛନ୍ତି। କଣ ମା ଆଗେଇ ଆଗେଇ ଯେତେ ଯାଉଛି ପୁଣି ପଛେଇ ପଛେଇ ପଳେଇ ଆସୁଛି କେମିତି? ମତେ କଣ କୁଆଡେ ନଉଛନ୍ତି ମୁଁ ଜାଣିପାରୁନି ହେଲା।
ବହୁତ ଗିଡା ବହୁତ ଗିଡ
ହାତ ଦେଇ ଦେଇେଇ ଦେଇ ଦେଇ ଲେନ ଦେେ ମୁଁ ଆଉ ତାପରେ ଶାଢୀ ପିନ୍ଧିକି ଯିବି ଏଟା ଆମର ଅଭ୍ୟାସ ନାଇଁ ନା
ନଁ ଶାଢୀ ପିନ୍ଧିଲେ ବି ବହୁତ ଅସୁବିଧା ହଉଛି ମୁଁ ଜାଇଲିି ଶାଡି ପିନ୍ଧିଲେ ବି ବହୁତ ଅସୁବିଧା ଅଛି।
ସେଇଟା ତ ଡ୍ରେସ ପିନ୍ଧି ପଳେଇବ ଆରାମ ରେ ଠେଲି ଶାଢୀ କୋଡି ଛେ ହେଇଗଲା ଖୋଲିଯିବ ଶଢୀ।
ହଁ ପା। ତାପରେ ଆଉ ଗୋଟେ କଥା କଣ ତାର ଗୋଟେ ଟ୍ରିକ୍ ଅଛି କୋଉ ଦିନ ଗଲେ ଟିକେ ଲୋକ କମ୍ ଥିବ ତାର
ନା ନା ଦର୍ଶନ ଭଲରେ କରିବ କେମିତି? ତମେ ଯୋଉଥିଲ ଜୀପ ପୁରା ଅନ୍ଧାର ମାନେ ତିନିଟା ରାତିରେ ଯିବ ଯେତେବେଳେ ସେ ଦରବାଜା ଟା ଖୋଲା ହବ।
ତିନିଟା ରାତି ବି ନୁହେଁ। ଯେତେବେଳେ ଯୋଉ ଯୋଉ ସବୁ ମାସର ଏକାଦଶୀ, ବଡ ଏକାଦଶୀ ଯୋଉ ରହୁଛି
ଆଚ୍ଛା।
ସେଇ ଏକାଦଶୀ ଦିନ ଯିବ, ମାନେ ଦିନ ବେଳା ଯିବନି। ସନ୍ଧ୍ୟାବେଳୁଆ ଯିବ ମାନେ ସେଠି ଯେମିତି ସାତଟା ଆଠଟା କି ନଅଟା ଦଶଟା ବି ହେଲେ ଚଳିବ। ଯେତେବେଳେ ଯାଇ ପହଞ୍ଚିଲ ଆରାମ ସେ ଯାଇ ବଡ଼ ଦାଣ୍ଡରେ ବସିବ। ପାରି ପୁରି ଦେଇକି ଶୋଇବ। ସେଇଟା ଏକାଦଶ ଦିନ ମାନେ ମନ୍ଦିରରେ ପହଡ ନଥାଏ। ଏମତି କଣ ସବୁ ସବୁଦିନେ ଯୋଉ ନୀତି ଏଇ କାମ ହୁଏ ପହଡ଼ ପକେଇଦେବେ ଘଣ୍ଟେ ଘଣ୍ଟେ, କିନ୍ତୁ ଏକାଦଶ ଦିନ ମନ୍ଦିରରେ ସଖାଳ ପର୍ଯ୍ୟନ୍ତ ପହଡ଼ ନଥାଏ। ପହଡ ତ ନଥାଏ, ଖୋଲିବ କଣ? ମାନେ ପହଡ ଟୋଟାଲ ନଥାଏ। ହୁଁ। ତମେ ଆଉ ସେ ଲାଇନଟା ନା ଯୋଉ ପଡିିଯାଏ ବୋଲିକା ଲୋକ ଠେଲା ପେଲା ହୁଅନ୍ତି, ଯେତେବେଳେ ଛାଡେ।
ହୁଁ ଉଁ।
ଯୋଉ ଲାଇନ ପଡେନି ମାନେ ଲୋକ ସେମତି ଚାଲିଥାନ୍ତି।
ହୁଁ।
ଲୋକ ଚାଲିଲା ମାନେ ମାନେ ଆଉ ଭିଡ ନାହିଁ। ସେଇ ରହିବେ ଏକ ଗୋଟେ ଗୋଟେ ଦିଟା ରାତିକି ଦେଖିବ ପୁରା ଫାଙ୍କା। ଆରାମ ସେ ଯିବ ଜଗନ୍ନାଥ କୁରଙ୍କ ଦର୍ଶନ କରିବ, ସେଇ ରାତିରେ ବି ଅବୁଢା ଖାଇବ ସେ ମନ୍ଦିର ଭିତରେ ବସିକି ଦେଖିବ ଗୋଟେ ମହାଦୀପ ଉଠିବ ତାଙ୍କର, ତିନଟା ଚାରିଟା ତାଙ୍କୁ ଯୋଉ ଦିନ ସୁଜିଥିବ ଯୋଉ ଟାଇମ୍। ସିଏ ଗୋଟେ ମହାଦୀପ ଉଠେ ଏକାଦଶୀରେ। ସେ ମହାଦୀପ ଦର୍ଶନ କରିବ ସିଏ କହିଆ କଥା ମହାଦୀପଟା ଦର୍ଶନ କଲେ ତାଙ୍କ ଗୋଟେ ଅଛି ସେଦିନର ଗୋଟେ କଣ ତାର ଭଲ ଦେହ ଟି? ଦର୍ଶନ କରିକି, ତାପରେ ତମେ ସମୁଦ୍ର ଯାଅ, ବୁଲାବୁଲି କର, ପୁରା ବଢିଆ। ଦର୍ଶନଟା ଭଲସେ ହବ, ଆଉ ଭିଡ ହବନି। ଅଲଗା ଦିନ ଯୋଉ ଲାଇନ ଏଠି ଆଉଛି, ଦିନ ବେଳା ଗଲେ କଣ ତମର ଭୋର ପକେଇ ଏବେ ନୀତି କାମ ହେଲା, ଭୋରୁ ଠାକୁର ଗାଧେଇବେ, ବେଶ ହେବେ, ତାଙ୍କର ସବୁ ଅଛି। ମାର୍ଜନା ଜଣାଣ ସିଏ ସବୁ ବ୍ରେକ୍ କରିଦେଲା। ଲୋକ ଲାଇନରେ ଆଡେ ଭର୍ତ୍ତି ହେଲେ, ଯେତେବେଳେ ଏକାଥେରେ ଛାଡିଲା ଲୋକ ଘାଉ କି ଠେଲା ପେଲା ହେଲେ। କିନ୍ତୁ ଏଇଟା କଣ, ନା ସିଏ ତାର ରାତି ସାରା ସେମିତି ଲାଇନ ସାଇନ୍ ଚାଲୁ ସେ ସେଇଟି ଚାଲିଥିବେ, ଆଉ ଭିଡ
ହୁଁ।
ଆମେ ଏବେ ଏକାଦଶୀରେ ଯାଇଥି ଯାହାହଉ ଭଲ ଦର୍ଶନ କରି ଆସିବାରୁ ଭଲ ଲାଗିଲା। ମୁଁ କହିଲି ଯା ହଉ।
ହୁଁ ଯା ହଉ ଆ ମୁଁ ତ ଜାଣିନଥିଲି ଏ କଥା, ଆଜି ଆପଣଙ୍କ ମୁହଁରୁ ଶୁଣିକି ଭଲ ଲାଗିଲା ମତେ।
ନାଇଁ ଏ କେବେ ଯାଇଥିବୁ ଆମେ ବି ଜାଣିନଥିଲୁ, ସମସ୍ତେ ଏମିତି କହିଲେ ଆମେ କହିଲେ ଦେଖିଆ, ଆମର ସେଦିନ ହଠାତ୍ ଏଇ ଠାକୁରଙ୍କର ଦୟା ଆସିଗଲା, ବସିବା ଜାଗାରେ ଉଠିକି ପଳେଇଲୁ। ବହୁତ ବଢିଆ ଲାଗିଲା, ଆଉ ଭଲସେ ଦେଖି ଖିଲୁ ଠାକୁରଙ୍କୁ। ଉମ୍ ଅବଢ଼ା ବି ଖାଇଲୁ।
କୁଆଡୁ କୁଆଡୁ ସବୁ ଲୋକ ଆସିଥାନ୍ତି।
ଉମ୍ ସ୍ୱାମୀ ସ୍ତ୍ରୀ ସାଙ୍ଗ ହେଇକି ଜଗନ୍ନାଥଙ୍କୁ ଦର୍ଶନ କଲେ, ତାର ଗୋଟେ କିଛି ଭଲ ପ୍ରଭାବ ଅଛି କହିବା କଥା।
ହୁଁ।
ତାହେଲେ ଯାହା ହଉ ଦେଖିବା, ଏବେ କେବେ ଯିବେ ଯଦି ଆପଣ ସେଖା ଯଦି ଦେଖିକି ଯିବେ ଦି ଆଡକୁ ପାଇବ।
ନାଁ ନାଁ ଆର ଗୋଟାଇ କଣ ଅଛି ବା ସ୍ୱାମୀ ସ୍ତ୍ରୀ ମିଶିକି ଦର୍ଶନ କଲେ ମୁଁ ଜାଣିଥିଲି ଭୁଲି ଯାଇଚି, ସେ କଣ ହେଇଥିଲା ନା
ଆଉ ତାପରେ ଆଉ କଣ କହିଲୁ ଏ ଆମେ ଯୋଉ ଶାଢୀ କଥା କହଉନୁ ଆମେ ପିନ୍ଧୁ ବା, ସେଟା ଆଜିକାଲି ତ ଆପଣ ଯୋଉ ଡ୍ରେସ୍ କିଣୁଛନ୍ତି ସେଇଟା କଥା ନୁହଁ, ତାପରେ ଜଗନ୍ନାଥ ଥ ଦର୍ଶନ କରିବାକୁ ଯିବ, ଘରୁ ନୂଆ ଶାଢୀ ପିନ୍ଧିବ, ଅଳତା ଲଗେଇବ। ତାପରେ ମନ୍ଦିର ଅଛି ବସା ଓହୋ ଆପଣଙ୍କର? ଲଗାନ୍ତିନ ଟୋଟାଲ ଲଗାନ୍ତି
ନା ଟୋଟାଲ ନାଇଁ ଅଳତା ଲଗା ହବନି ଆଉ ଆମର ବ୍ରତ ବି ପିନ୍ଧନ୍ତିନି ଗୁରୁବାର ଓଷା ନାଇଁ ନା।
ଓହୋ ଏମିତି ଗୋଟେ ସିଷ୍ଟମ ଅଛି।
ସେ କଣ ହେଇଛି ନା ଗୁରୁବାର ଜଣେ ମାଣ କପୁଳୀ ଧୋଇବାକୁ ଯାଇଥିଲା ନଦୀ କୂଳକୁ ତାକୁ କୁମ୍ଭିର ଖାଇଦେଇେଇଥିଲା।
ଓହୋ ସେଇଦିନ ସେଇଟା ତାଙ୍କର ବନ୍ଦ ଅଛି ଆଉ।
ଆଉ ଯଦି କିଏ ସେ ଗୁରୁବାର ଜନ୍ମ ହେଲା ମାନେ ଇଏ ଗୁରୁବାର ମାଣବସା ଗୁରୁବାର ତାହେଲେ ଯାଇକିରି ମାନବସା ଗୁରୁବାର ପାଳିବେ କିନ୍ତୁ କେହି ତ ଜନ୍ମ ବି ହଉନାହାନ୍ତି। ସେ ମାନବସ ଗୁରୁବାର।
ଓହୋ।
ହୁଁ।
ହଁ ନିୟମ ଅଛି ଗୁଡା କିଛି ନିୟମ ଅଛି।
ସେଥିପାଇଁ ଯୋଠି ଗୁରୁବାର ଓଷା ନାହିଁ ଆଉ ବ୍ରତ କଣ ହଁ ଆଉ ଆମେ କେବଳ ଖାଲି ହାତ କରିବନି ବୋଲି ସାବିତ୍ରୀ ବ୍ରତ ଆମେ ପିନ୍ଧୁଛୁ। ଖାଲି ହାତରେ ତ କାହାକୁ ଭିକା ଦେଇପାରିବୁନି ନା ହୁଁ।
ସେଇ ସାବିତ୍ରୀ ବ୍ରତ ଟ ରହିବ ପୁଣି ବର୍ଷକ ଯାକ ସେି ଚାଲିଥିବ। ହଁ ପ ଯାହା ଘରେ ଯାହା ଅଛି ଅଛି
ହୁଁ।
ଚୁରପ ସବୁ ଠାକୁରଙ୍କ ଦୟା ସବୁ ଅଛି। ଆମର ଯେମିତି ଏଠି ଅଛି ଶଙ୍ଖା ଲଗା ଦିନି ଶଙ୍ଖପତ୍ର ଅଛି। ଆଉ ଜଣେ ଜଣଙ୍କର ପାଣି ଚୁଡି ନାହିଁ ସେମାନେ ଗୋଡ ମୁଦି ନାହିଁ ଏମତି ଅଛି ଆମର ଏଠି
ନା ମୋଦି ହେଲେ ଗୋଡ ହାତ କୌଣସି
କୌଣସି ମୁଦି ନାହିଁ ମୁଦି ଗୋତ୍ର ହଁ ମାନେ ଟୋଟାଲ ମୁଦି କୌଣସି ଲଗେଇନି ଏଠି ଅଛି ସବୁ। ମୋର ପାଖାପାଖି ଆମେ ଦେଖୁଛୁ କିନ୍ତୁ ଅଳତା ଗ- ଏସବୁ ବିଷୟ ରେ ଜାଣିନଥିଲି।
ପତ୍ର ଥିଲା ମୋ ବାପାଙ୍କର ଯୋଉ ଗୋତ୍ର ଥିଲା କିଛି ନାହିଁ ପୁରା ବିନ୍ଦାସ। ପଶ୍ଚବ୍ୟ ଗୋତ୍ର କିଛି ନାହିଁ ବିଧୁ
ହଁ ଆମର ସେ ଆମର ବି କିଛି ନାହିଁ।
ହଁ କିନ୍ତୁ ଏଠି ଆମର ହୁଁ କଣ କମଛ ନା କଣ।
ହଁ ହଁ। ଯଉଠି ଯାହା ଅଛି ଅଉ ଯୋଉ ଘରେ ଆମକୁ ଯେମିତି ମିଳିଲା।
ହଁ ଅଳତା ଲଗାନ୍ତିନି ମୋ ଶାଶୁ ଶୁ ମେହେନ୍ଦୀ ଫେହେନ୍ଦୀ କିଛି ଲଗାିନନି ମୁଁ ଲ ହଉଛି ନହେଁ ଦେଖନ୍ତନ୍ତି
ଓ ହୋ ମେହେନ୍ଦୀ ବି ଲଗାନ୍ତିନି?
ନ ନାଇଁ ମୁଁ ଲଗଉଛି। ମେହେନ୍ଦି ଆଜିକାଲି ପିଲା କିଏ ନ ଲଗଉଛି।
ହଁ।
କେ ମାନେ ହେଇଛି ଲଗେଇ ନା ନା ଏ ଠିକ ମୁଁ ଗୋଟେ କଥା ବି ଜାଣିବାକୁ ପାଇଲିି ମାନେ ଯୋଉ ଝିଅ ବାହା ନହେଇଛନ୍ତି ସେମାନେ ଅଲ ଲଗେଇ ପାରିବେ କିନ୍ତୁ ଯୋଉ ଝିଅ ମାନେ ବାହା ହେଇକି ଶାଶୁରୁ ଆସିବେ ତାଙ୍କୁ ପତ୍ରରେ ବସିଲା ମାନେ ସେମାନେ ଅଳତା ଲଗେଇ ପାରିବେନି। କାହିଁକି ନା ଯୋଉ ଝିଅ ବାଆ ହେଇନଥିବ ବାପାଘରେ ଥିବ ସେ ଝିଅ ତ ଅଲଗା ଗୋତ୍ରକୁ ପଳେଇବନା।
ପଳେଇଥିବ ହଁ ହଁ। ଦୁବ ଗୋଟେ ଯେହେତୁ ପତ୍ରକୁ ଫସିି ସାରିଲାଣି ସେ ଲଗେଇବନି ଆଉ।
ଉଁ
ହଁ ହଁ ଯୋଉଠି ଯାହା ନିୟମ ଅଛି ମାନିବାଟା ଠିକି।
ହୁଁ।
କଣ ହେଠୁ ଦେହପା ଭଲ ମନ୍ଦ ଅଛି ସବୁ କ ଜନ୍ମଦିନ ଜଣଜଣଙ୍କ ଘରେ ନାହିଁ। ଜନ୍ମଦିନ ହେଲେ ଛୁଆଙ୍କ ଦେହ ଖରାପେ ହେଇଯିବ ଜର ହେଇଯିବ। ଏରା ଗୋଟେ ଅଛି। ଏମତି ହୁଏ ବି କହନ୍ତି। ହୋଉ ଆଉ
ହଁ। ଆଉ କଣ କୁହନ୍ତୁ?
ହଁ ମୋ ପିଲା ତ ଶୋଉନାହାନ୍ତି ସବୁ ମିଟି ମିଟି ହୋଉଚନ୍ତି କିଏ ଗୋଟେ ଖେଳନାରେ ଖେଳିଲାଣି ବସି ଏତେ ରାତି ହ ସେ ଖେଳେନା ପାଗଦେଇ ଖେଳିଲେଣି।
ମୁଁ ପାର୍ ଅଛି ପିଲାମାନଙ୍କୁ ନେ ନିଦ ନାହିଁ ବଡମାନଙ୍କୁ ପଛେ ନିଦ ଲାଗିଥିବ କିନ୍ତୁ ଏ ପିଲାମାନାନଙ୍କୁ ନିଦ ନାହିଁ। ହଉ ରଖୁଚି ଆଉ।
ଆଜ୍ଞା ଆଜ୍ଞା ଦିଦି ଯାଆନ୍ତୁ ଆପଣ ରେଷ୍ଟ ନେବେ ମୁଁ ବି ଯାଉଚି ରେଷ୍ଟ
ହୋଉ।